ହୁଁ ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆପଣଙ୍କୁ ମୋ ଭଏସ୍ ଶୁବୁଅଛି?
ଆଜ୍ଞା ଆଜ୍ଞା ଶୁଗୁଛି। ଆପଣଙ୍କୁ ମୋ ଭଏସ୍ ଶୁଗୁଛି?
ହୁଁ ଶୁବୁଛି।
ଆଜ୍ଞା ତ କୁହନ୍ତୁ କଁ କରୁଥିଲେ?
ଶୋଇଛି ଏବେ ବହୁତ ଜୋର ନିଦ ମାଢୁଛି କିନ୍ତୁ ମତେ କିଛି ସମୟ ପରେ ରୋଷେଇ କରିବାର ଅଛି।
ଆଜ୍ଞା।
ଆଜ୍ଞା।
ଆଉ ଆପଣଙ୍କ ଆଜି କାମ ଥିଲା ଭଲରେ ହେଲା?
ଆଜ୍ଞା ହେଲା।
ଆଚ୍ଛା ଆଉ ସବୁ ଆଉ ଖୁସିରେ ଖାଇଆ ପିଇବା କଲେ?
ଆଜ୍ଞା।
ଆଚ୍ଛା। ଆପଣଙ୍କୁ ହ୍ୱାଟସପ ରେ କିଛିଟା ମାଟେରିଲ୍ ପଠେଇ ଦେଇଚି ଆପଣ ଯାଉଟା ମତେ ମାଗିଥିଲେ। ଆପଣ ତାକୁ ଟିକେ ଚେକ୍ କରିଦେବେ।
ଆଜ୍ଞା ତ ଆପଣ ମତେ କଁ କହୁଥିଲେ କହିଥାନ୍ତେ କୋଉ ସିନିୟର ଭାଇଙ୍କ ବିଷୟରେ କୁହନ୍ତୁ।
ସେଇଟା ମୁଁ ଆପଣଙ୍କୁ ପରେ କହିବି।
କିଛି ମୋ ବିଷୟରେ କି?
ନା ଆପଣଙ୍କ ବିଷୟରେ ନୁହଁ। ସେ ସେଥିରେ ଆକ୍ଚୁଏଲି ମାନେ ଜଣଙ୍କ ନାଁ ଅଛି ତ। ତ ଜଣଙ୍କ ଦି ତିନି ଜଣଙ୍କ ନାଁ ଅଛି ତ ସେଇଟା ମୁଁ କହିପାରିବିନି ଆପଣଙ୍କୁ ପରେ କହିବି।
ଏଇଟା ଆପଣଙ୍କୁ ଇଏ କହିଚନ୍ତି କି ଯିଏ ଆମର ଗୋଟେ ମିତ୍ର ଯିଏ ଏବେ ଆମ ପାଖେରେ ନାହାଁନ୍ତି ବାହାରେ ଅଛନ୍ତି?
ଉଁ ଆପଣ କୁହନ୍ତୁ ମାନେ ସେଥିରେ ଆପଣ କାହାକୁ ସନ୍ଧେହ କରୁଛନ୍ତି?
ଆଜ୍ଞା?
ଆପଣ ସେଥିରେ କାହାକୁ ସନ୍ଦେହ କରୁଚନ୍ତି ମାନେ ଆପଣ ଯୋଉ କହୁଛନ୍ତି କଥା ଟା ସେଥିରେ ଆପଣଙ୍କୁ ଆପଣ କାହାକୁ ସନ୍ଦେହ କରୁଚନ୍ତି ମତେ କହନ୍ତୁ।
ସନ୍ଦେହ ମାନେ ସେ ଯୋଉ ଦି ମାନେ ମୋର ଗୋଟେ ସାଙ୍ଗ ଅଛି। ଯିଏ ଏଠି ନାହିଁ ଏବେ ବାହାରେ ଅଛି ଆସିବ କିଛି ଦିନ ପରେ। ହସ୍ ଏଇଠି ହଷ୍ଟେଲରେ ରୁହେ ମାନେ ରୁ ମେସ ରେ।
ଆଜ୍ଞା।
ସିଏ ହି ସିଏ କିଛି କହିଚନ୍ତି କି ଆପଣଙ୍କୁ?
ସିଏ ମତେ କିଛି କହ ସିଏ ମତେ କିଛି କହିନାହାଁନ୍ତି। ସିଏ ଆପଣଙ୍କୁ କଣ କହିଚନ୍ତି କି?
ସେଇଟା ମୁଁ କହିବି ଆପଣଙ୍କ କୁହନ୍ତୁ ଆପଣଙ୍କୁ କଣ କିଏ କହିଚି?
ମତେ ଜଣେ ଭାଇ କହିଛନ୍ତି। ଆପଣଙ୍କୁ ମାନେ ଆପଣଙ୍କୁ ସେ ଆପଣଙ୍କୁ ସେ ମାନେ ତମକୁ ସେ କଣ କହିଛି କଣ?
କହିଛି କହିବି ଆଉ।
ଉଁ ହୁଁ ସେ ଯୋଉ ଦି ଜଣଙ୍କ ବିଷୟରେ?
ନା ନା ଆଉ ଗୋଟେ ଜିନିଷ ସେଟା ମୁଁ କହିବି। ଆଜି ହିଁ ଜାଣିଲି ସେଟା ମୁଁ ଆପଣ କହିବି। ଆପଣଙ୍କୁ ସେଇ ଦି ଜଣ କହିଛନ୍ତି କି ସେ ଯୋ ଉ ସେଇ ଦି ଜଣ?
ମତେ ତାଙ୍କ ସାଙ୍ଗ ଜଣେ କହିଛନ୍ତି।
କଣ କହିଛନ୍ତି କାହା ବିଷୟରେ?
ହୁଁ ମୁଁ ଆପଣଙ୍କୁ କହିପାରିବିନି ଆପଣଙ୍କୁ କ ଆପଣଙ୍କୁ କିଛି ସମୟ ପରେ କହୁଚି।
ମାନେ ଯାହା ହଉ କିଛି କଣ କାହା ବିଷୟରେ କହିଛନ୍ତି କୁହନ୍ତୁନି କଣ କହିଛନ୍ତି କୁହନ୍ତୁ?
ସେ କହିଛନ୍ତି କି ତାଙ୍କୁ ମାନେ ଆମ କ୍ଲାସରେ ଗୋ ମାନେ ଜଣେ ଝିଅଟେ ତାଙ୍କ କୁ ପସନ୍ଦ କରୁଛନ୍ତି।
ଓହୋ ମୁଁ ଜାଣିଗଲି।
ଆପଣଙ୍କୁ ସେ ଆପଣ ସାଙ୍ଗ କହି କ କହିଛନ୍ତି କି?
ହଁ ସିଏ ସିଏକି ସେ ଯଉ ଆ କି ସେ ଯୋଉ କିଛି ଦିନ ପୂର୍ବରୁ ଆସ ସ୍ନେହାକୁ ଆସିିକି କହୁ ଥିଲେ ଯୋଉ ଏଇ ମାନେ ସେ ଯୋଉ ଆମ ପତଳୀ କୁ କହୁଥିଲେ ଆସିକି ଯୋଉ।
ମୁଁ ଦେଖିନି କେତେବେଳେ ସେ କଣ କହୁଥିଲେ।
ସେଦିନ ପତଳି ବସିକି କହୁନଥିଲା କି ଶୁଣ ଶୁଣ ସିଏ ଆସିକି ଫୋଟୋ ଦେଖଉଥିଲା ଆଉ ପଚାରୁଥିଲା। ଆଉ କହୁଥିଲା କି ଏୟା ଏୟା ହେଇଚି।
ହୁଁ ହୁଁ ତାଙ୍କରି ବିଷୟରେ।
ଆ ହା ବୁଝିଗଲି ଏଇଟା ହିଁ ତ ସେଇ ଯୋଉ ଆମର ଯୋଉ ବନ୍ଧୁ ଅଛନ୍ତି ଯିଏ ଆମଠୁ ଦୂରରେ ରହୁଛନ୍ତି ସିଏ କହୁଥିଲେ, ସେ ତାଙ୍କ ଭାଇ ହେବେ କି ତାଙ୍କ ବିଷୟରେ କି, ଆଉ ମୁଁ ଜାଣଗଲିି ଆପଣଙ୍କୁ ଏଇଟା କି କହିଲେ?
ମତେ ସେ ଭାଇ କହିଲେ ମତେ ଆଜି ମେସେଜ କରିଥିଲେ, ଆପଣଙ୍କୁ ସେ ଆପଣଙ୍କୁ ଆପଣ ଏ କଥା ଜାଣିଲେ?
ଏଇଟା ଏଇ ସନ୍ଧ୍ୟାଳେ ଜାଣିଲି ସି କହୁଥିଲେ ଆମେ ଯୋଉ ଯାଇଥିଲୁ କାମ ପାଇଁ। ଆମେ ଅଟୋ ରେ ବସିଥିଲୁ ତ ସେତେବେଳେ ସେ କହୁଥିଲେ ସେ ଆମ ବନ୍ଧୁ ଜଣକ ସେ ଆମ ମୋର ମ ମହିଳା ମିତ୍ର ଜଣଙ୍କୁ କହୁଥିଲେ ସେଟା।
ଓ ସେଇ କଥା ମୁଁ ଆପଣଙ୍କୁ କହିଥାନ୍ତି ମତେ ସେ ଭାଇ ମତେ ସେ ଭାଇ ମେସେଜ କରିଥିଲେ। ସେ ତ ସେଇ କଥା ମୁଁ ଆପଣଙ୍କୁ କହିଥାନ୍ତି ଭାବୁଥିଲି ଆପଣ ଆଗ ଜାଣିଦେଇଛନ୍ତି ଭଲ ହୁଏ। ମୁଁ ଭାବିଲି ଆପଣଙ୍କୁ ଫାଷ୍ଟ ବାହା ହେବେଲି। ପ୍ରଥମେ କିନ୍ତୁ ଆପଣଙ୍କୁ ଆପଣଙ୍କ ତ ଅନ୍ୟ ଏକ ବନ୍ଧୁ କହିଦେଇଛନ୍ତି ତ ମୁଁ ତାଙ୍କ ସାମ୍ନାରେ ଚି ଚିର ପ୍ରକୃତ ହଉଛି।
ଆପଣଙ୍କ ସେ ବନ୍ଧୁ ଜଣଙ୍କ ଯାଇକି ସେଲୁନ ରେ ବସିକି ଫେସିଆଲ କରିକି ଫୋଟ ପଠଉଛନ୍ତି।
ମୁଁ ତାଙ୍କ ମୁଁ ତାଙ୍କୁ କ ମୁଁ ତାଙ୍କୁ ଫୋନ କରିଥିଲି କିନ୍ତୁ ସିଏ ବ୍ୟସ୍ତ ଥିଲେ ବୋଲି ମୋ ଫୋନ କୁ କହିଥିଲେ କି ପରେ କଲ ବ୍ୟାକ୍ କରୁଛି ବୋଲି କିଛି ସେ କରିନାହାନ୍ତି ତ ଛାଡ଼ନ୍ତୁ।
ହଁ ହଁ।
ମତେ ଆଜି ଘରେ କହିଲେ ଛାଡ ତ ତମେ ଆପଣ ଛାଡ ମତେ ଆଜି ଘରେ କହିଲେ ଖାଇବାକୁ ହେଲା।
ହଁ।
କହିଲେ କଣ ଅଛି ମୁ ଘରେ ଟିକେ ଝଗଡା ବି ହେଇଗଲା ଷ୍ଟାର୍ଟଟିଙ୍ଗ ରେ।
ଏଇ ଯୋଉ ଜିନିଷ ପାଇଁ ଏମତି କିଛି
ଘରେ କଣ କହିବ ମିଶିଲେଣୀ ଦେଇଦବି କହିବେ। ଓହୋ ହଲୋ ମୁଁ କହିଲି ମୁଁ ଏ ଟା ଲଗାଉଥିଲି ଏସି କଣଲା କହିଲ?
ହଁ।
ମୁଁ ତମକୁ କହିବି ସେ କ ସେ ପରେ ହେଲା ମାନ ଏଇଟା କହିବି ଏଇଟା ପରେ। ତ ମୁଁ କହୁଥିଲି କି ମାନେ ଏମିତି ମତେ ଘରେ କହିଲି କି ଚାଉମିନ ଖ ଖାଇବେ ମୁଁ କହିଲି ପଇସା ସେ କହୁଛନ୍ତି ସିଏ କହିଲେ କି ତୁମେ ତୁମ ପଇସାରେ ଆଣ। ମୁଁ କହିଲି ମୋ ପାଖରେ ପଇସା ନାହିଁ ତ ମୁଁ କିପରି ଆଣିବି? ତ ତାପରେ ସେ କହିଲେ କି ତମେ ଯେମିତି ହେଲା ତ ମୁଁ ମୋର ଅନେ ଏକ କାମରେ ବସିଥିଲି। ଯୋଏ କି ଗୋଟେ କାମ ତା କାମ ହଉଛି ଆପଣ ବୁଝି ମୁଁ କୋଉ କାମ କଥା ଆପଣ କହୁଛି।
ଆଜ୍ଞା।
ତ ସେଇଟା ସରିଲା ପରେ ଭାବିଲି କି ତାଙ୍କୁ ଆଣିବା ତ ମୁଁ ସେଥିପାଇଁ ଯାଇ ଆ ଦୁଇ ପ୍ଲେଟ ଚାଉମିନ ଆଣିଲି ଆମେ ମୋ ମାତାଶ୍ରୀ ମୋ ଦି ଭଉଣୀ ମୁଁ ଏବଂ ମୋ ଏବଂ ଆମେ ଖ ଖାଇଲୁ ଆଉ ଆଇସ୍କ୍ରିମ ବି ଆଣିଥିଲି ଆଇସ୍କ୍ରିମ ଫ୍ରିଜରେ ରଖିଚି। ସମସ୍ତଙ୍କ ପାଇଁ ସମସ୍ତେ ଖାଇବୁ।
ଆଜ୍ଞା।
କିନ୍ତୁ ସିଏ ମୋର ମାନ ମାନେ ସିଏ ମୋର ଟିକେ ଆକ୍ଚୁଆଲି ମୋର ଟିକେ ଆକଚୁ ସେଇ ମାନେ ମୋର ଇଜତ କୁ ସେ ରଖୁନାହାନ୍ତି ସେ ସବୁବେଳେ ମତେ ଦୋଷ ଦଉଛନ୍ତି ଆଜି ବି ଦୋଷ ଦେଲେ। ମତେ ବହୁତ ଖରାପ କହିବି ମତେ ବହୁତ ଖରାପ ଲାଗିଲା ତ ମୁଁ କଣ କରିବି ଜାଣିପାରିଲିନି। ମୁଁ ଏକା ମାନେ ଏକା ଅନୁଭବ କଲି। ତ ଆଚୁଲି ଆଜି କଲେଜରେ କିଛିଟା ଜିନିଷ ଯୋଗୁ ମୋର ସମସ୍ତେ ମତେ ଖରାପ ଭାବିଥିଲେ ତ ସେଇ ସବୁ ହଠାତ୍ ମନେ ପ ପ ପଳ ଯୋଉଟା ତ ମୁଁ ମନ ଦୁଃଖରେ ବସିଥିଲି। ତ କଣ କରିବି ଜାଣି ପାରିଲିନି। ହୁଁ କିନ୍ତୁ ମୁଁ ଏବେ ଖୁସି ଅଛି। ଖୁସି ର ରି ଜିନ ମାନେ ଖୁସିର କାର ବି ଜଣେ ଅଛନ୍ତି ମୁଁ ଆପଣଙ୍କୁ କହିପାରିବିନି ସେଇଟା ମୋର ଟିକେ ଗୁପ୍ତ କଥା।
ଆଜ୍ଞା ହଉ ଠିକ ଅଛି ଗୁପ୍ତ ରଖନ୍ତୁ ଆପଣ।
ଆଜ୍ଞା ତ କେଇ ଘଟଣା ତ ମୁଁ କଣ କ କରିବି ମତେ ଲାଗୁଚି ମୁଁ ବହୁତ ବଡ ଭୁଲ କରିଦେଲି। ଘର ଲୋକଙ୍କୁ ସବୁ କଥା କହିକି।
ମୁଁ ଏଇଟା ଆପଣଙ୍କୁ କହିଥିଲି ଷ୍ଟାର୍ଟିରେ ହିଁ।
କିନ୍ତୁ ମତେ ଲାଗିନଥିଲା ମୋ ମାମା ମତେ ସେ କ କହିଦେବେ ତାଙ୍କୁ ତ କଣ କରିବା ଦୁନିଆରେ ଏଇ ସବୁ
ଦିଅନ୍ତୁ କି ଏଇଟା ଥିଲା ଏଇଟା ଆଉ ଆଉ ଆସିବନି।
ହଁ ମୁଁ ତ ସେ ମୁଁ ତ ସେଆ କହିଦେଲି ମୁଁ ତ ସେ କହିଦେଇଚି ଘରେ ଆଗ କି ଆଉ ଆସିବନି।
ହଁ।
ତ ନିଜ ଉପରେ ମତେ ଖରାପ ଲାଗୁଛି କାଇହିଁ ଘରେ କହୁଥିଲି କାହିଁ ନାମ ନଉ
ଯେତେବେଳେ ଅଧିକ ହେଇଥାନ୍ତା ସେତେବେଳେ ଆପଣ କହିଥାନ୍ତେ।
ଆଜ୍ଞା ଆଜି ମୁଁ ଜିମ୍ ପି ଯାଇନାହିଁ।
ଆଁ?
ସେଇ ଯୋଗୁ?
ନା ଆକ୍ଚୁଆଲି ଆଜି ମୋର ଟିକେ ଦେହ ଭଲ ଲାଗୁନଥିଲା କାଲି ବି ଦେହ ଭଲ ଲାଗିଲାନି ଆଜି ବି। ମତେ ଲାଗୁଛି କି ମୁଁ ଆଗକୁ କିଛି ହବାର ଅଛି।
ସେଇଟା ତ ମତେ ବି ଲାଗୁଛି ବହୁତ ଦିନ ହେଲା। ମାନେ ଫିଲାଲ ତ ଏଇ ତିନି ଦିନ ହେଲା ଲାଗୁଚି।
ମତେ ବି ଲାଗୁ ମାନେ କଣ ହଉଚି କି ତମର?
ମୁଁ ଜାଣିନି ମୋ ମୁଣ୍ଡ ଫୁଣ୍ଡ ବହୁତ ବିନ୍ଧୁଚି। ମତେ ଲାଗୁଚି କେତେବେଳେ ମୋତେ ଜର ହେଇଯିବ।
ସେ ସେମ୍ ସେମ୍ ସେମ୍ ସେମ୍ ଏକଜାକେଟଲି ମତେ ବି ସେଆ ଲାଗୁଚି।
ହୁଁ।
ମୁଁ ଭାବୁଛି କି ମୋର ଆକଚୁଲି କଣ ଗୋଟେ ଖରପ ହବାକୁ ଯାଉ ଯାଉ ମାନେ ମୁଁ ଯାଏନି
ଯୋଗାଯୋଗ କରୁଚନ୍ତି କାଲି ରାତିରେ ମୁଁ ତାଙ୍କ ସହିତ ଯୋଗାଯୋଗ କରିଥିଲି ସିଏ ତାଙ୍କ ଅଡୁ କରିଥିଲେ ମୁଁ ତାଙ୍କୁ କହିଥିଲି କି ଆଜି ମୁଁ ମୋ ଆଡୁ କରିବି। ତ ସିଏ ସେଇଟା ସେଥିପାଇଁ କରୁଚନ୍ତି ତ ମୁଁ କିଛି ସମୟ ପରେ ତାଙ୍କ ସହିତ ଯୋଗାଯୋଗ କରିବି।
ନା ଆପଣଙ୍କ ମାନେ ସାଙ୍ଗର ଭାଇ ସିଏ ହେବେ କି?
ଆଜ୍ଞା।
ଓ ଆଛା ହଉ। ତ ସେ ମତେ ବି ଦିହଟା ଭଲ ଲାଗୁନି ତ ହେତ ଭାବିଲି କି ଜିମ୍ ଗଲେ ମୁଁ ଭାବିଲି ସତ କଥା ମୁଁ କ କହ କ କହୁଚି ହ୍ୟାଲୋ ଶୁଣୁଚ ଟି? ମତେ କାଲି ପୁରା ବହୁତ ଟାୟାଡ ଲାଗିଲା ଜିମ୍ ଗଲା ପରେ ଆଜି ମୁ ଲା ଗିଲା କି ମୁଁ ସେନ୍ସଲେସ ହେଇଯିବି ମୋ ଦେହରେ ଜୀବନ ନଥିଲା ଏଠି।
ନ ଖାଇଲେ ପିଲଲେ ଯାହା ହୁଏ। ତୋ ଯୋଗୁ ଆଜି ବ ପାଏଲ ତତେ କହିଦବ ଏଇ ଯୋଉ ସରି ସିଏ ଆପଣଙ୍କୁ କହିବେ ତା ପୂର୍ବରୁ ମୁଁ କହିଦଉଛି ଆଜି ମୁଁ ସକାଳେ ଖାଇଥିଲି ତାପରେ ମୋ ବାବା ମତେ କହିଥିଲେ କି ଆଜି ମାନେ ମୁଁ ଯେହେତୁ ଦିପହରେ ଆସିକି ଖାଉନଥିଲି ମୁଁ ଡେରିରେ ଖାଉଥିଲି ତେଣୁ ମୋ ବାବା ମତେ କହିଲେ କି ତୁ ଆପଣ ଖାଉନାହାନ୍ତି ଯେହେତୁ ମତେ ଜଣେଇ ଦିଅନ୍ତୁ ମୁଁ ଖାଇବାକୁ ବନେଇବି ନାହିଁ। ମୁଁ ହଉ କହିଲି। ଥିଲ ହଉ ଯେହେତୁ ଆଜି ବୁଧବାରଟା ତାକୁ ବହୁତ ଦିନ ହେଲା ମଟନ ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯେହେତୁ ଘରେ ସିଏ ବନେଇବେନି ଯେହେତୁ ମୁଁ ଖାଉନି ତ ସିଏ କହିଲେ କି ଆପଣ ବାହାରେ ଯଦି ଖାଇଦେବେ ତାହେଲେ ମତେ ଜଣେଇଦେବେ ମୁଁ ବାହାରେ ମଟନ ଖାଇଦେବି ମତେ ଯେହେତୁ ବହୁତ ଦିନ ହେଲା ଇଛା ଅଛି ତେଣୁ ମୁ ତାଙ୍କ ଜଣେଇଲି କି ମୁଁ ମୁଁ ବାହାରେ ଖାଇ ଦେଇଛି ଆପଣ ଖାଇଦିଅନ୍ତୁ। ତ ମୁଁ ତାପରେ ଆଉ ଆସିକି ଘରେ କିଛି ଖାଇନାହିଁ କି କିଛି କରିନାହିଁ ଏଇଟା ମୁଁ ମୁଁ ମହିଳା ମିତ ଜଣଙ୍କୁ କହୁଥିଲି ସେ କହୁଥିଲେ କି ମୁଁ ତାଙ୍କୁ ମାନେ ମାନେ ମୋର ଗୋଟେ ପୁରୁଷିତ ଯାହା ଯୋଉ ଜିନିଷ ଗଡା ଆଜି ଘରେ ମାନେ ଯାହା ଯୋଗୁ ମାନେ ତାଙ୍କ ସହିତ ଟିକେ ଜିନିଷ ଗୁଡା ହେଲା ମୋର ଝଗଡା ଫଗଡା ତ ସେଥିପାଇଁ ସେ କୋହୁଥିଲେକି ମୁଁ ତାଙ୍କୁ କହିବି ତାଙ୍କୁ ଭେଟିବି ସେ ତାଙ୍କ ଯୋଠୁ ମାନେ ମୁଁ ଯେହେତୁ ଭୋକିଲା ଥିଲି କି ଯାହାବି ହେଲା ସେଥିପାଇଁ ସେ କହୁଥିଲେ ତ ତା ପୂର୍ବରୁ ସେ କହିପାରକୁ ମୁଁ ଆପଣଙ୍କୁ ଜଣେଇଥିଲି।
ଆଜ୍ଞା ଆପଣଙ୍କୁ କ୍ଷମା କହୁଛି ଏମିତି କଣ ପାଇଁ?
ଆରେ ଏମିତି ବହୁତଥର ରହିଛି ମୁଁ ଘରେ ଆବା ହେଇଛି କି ମୁଁ ଖାଇ ଦେଇଛି କିନ୍ତୁ ମୁଁ ନ ଖାଇକି ରହିଛି। ତ ମୁଁ ଯାହା ଖାଇଥିଲି ସେଇ ସକାଳେ ଦେନ ପାୟଲ ଯାହା ମତେ ଟିକେ ଖୁଇଥିଲା ସେଇ ଟାଇମରେ ତାପରେ ଯାଇକି ଏବେ ଯୋଉ ଖାଇକି ଆସିଛି କ ଦି ପହରେ ମୁଁ କିଛି ଖାଇନାହି।
କହିଥାନ୍ତ ମତେ ଆଗୁଆ।
କଣ କହିଥାନ୍ତି ଆପଣଙ୍କୁ?
ତମକୁ ତ ତମେ ତମେ କରିଦେଲ ନା କଣ ଖାଇ ନଥିଲା କୋ ପାଇଁ ଏତେବେଳେ ଯାକେ।
କଣ?
ତମେ ଘରେ ଆଜି କଣ ଭାତ ଖ ଖାଇନ ଯାଇକି?
ନା ବିକଜ୍ ମୋ ବାବା ବାହାରେ ଖାଇଦେଇଥିଲେ ଆଜି ଘରେ କିଛି ହେଇ ହି ନଥିଲା।
ମତେ କହିଥାନ୍ତା ନା ତମ ଘରେ କିଛି ହେଇନଥିଲା ବୋଲି ଆଜି?
ମୋତେ କିଛି ଇଛା ହିଁ ନଥିଲା ଖାଇବାକୁ?
ଆମେ ବାହାରେ ଡିନର ମାନେ ଡିନର
ନା ମୋର ଲାଞ୍ଚ କରିଆରେ ନଥିଲା।
ତମେ ଚାଟ କାଇଁ ଖାଇ ତମ ଯାଇି ଚିକେନ ବିରୀୟାନି ଖାଇଥାନ୍ତ ମତେ କହିଥିଲେ ମୁଁ ଯାଇଥାନ୍ତେ ଖାଇବାକୁ।
ନା ସବୁବେଳେ ମୋର ବିରିୟାନୀ ଖାଇବାର ଇଚ୍ଛା ନାହିଁ। ଶୁଣନ୍ତୁ ମୋର ଟିକେ ସମୟ ଆସିଗଲା ମୁଁ ଟିକେ ରଖଉଛି ବାଏ।
ହଉ ଧନ୍ୟବାଦ।